ଗୋ ମୁଁ ଏଇ ବସଛି ଆଉ କଣ କରିବି।
ଓହୋ
ତମେ ଏ ହଁ ଖାଇବା ପିଇବା ଶୋଇଲାଣି
ହଁ ମୁଁ ବି ଏଇଠି ବସି ଛି ଆଉ ଆଉ ତମ ଆଡ଼େ ଗରମ କେମିତି?
ପ୍ରବଳ ପ୍ରବଳ ଗରମ ଗରମ କଥା କାହିଁ କହୁଛ।
ଗରମ ତ ଚାରିଆଡେ ହଉଛି ଆଉ
ଖରା ଟିକେ କମିଯାଇଛି କିନ୍ତୁ ଗରମ କମିନି ଏପଯନ୍ତ
ମାନେ ଯୋଉ ଗୁଳୁ ଗୁଳି ହଉଛି ଆଉ
ହଁ ହୁଳୁ ହୁଳି ମାନେ ପ୍ରବଳ ଆସୁ ଖରା ହଉନି ବର୍ଷା ବିି ଟିକେ ଟିକେ ପ
ଖରା ହଉନାହି କି ବର୍ଷା ହଉନହିଁ ଗୁଳୁଗୁଳି ହଉଛି ଆଉ
ହଁ ସାତ ବର୍ଷ ହେଇ
କଣ କହିଲ?
ସମ ସପ ବର୍ଷା ହେଲା ସମି଼ଳନି
ବର୍ଷା ନହିଁ ଆମର ଏପଟେ କାଲି ପହର ଦିନ ଟିକେ ହେଇଥିଲା ଏଇ ରଜ ରଜ ବେଳୁକୁ ଆ ଯାହା ମାନେ ସନ୍ଧ୍ୟା ବେଳକୁ ବର୍ଷା ହୁଏ ରଜ ବେଳୁ ଆଉ ନହେଲେ ଯଉ ସେଇ ବର୍ଷା କାହିଁ ବର୍ଷା ରଜ ପରେ ଆଉ ହେଇନି ବର୍ଷା ଆମ ଆଡ଼େ ତମ ଆଡେ ବଷା ହେଇଥିଲା ନାଁ ହେଇନି
ହଁ ଭଲକି ଟିକେ ସକାଳ ଯ
ଓହୋ ତାତହେଲେ ତମ ଆଡେ ସକାଳେ ଝିପଝିପି ହଉଥିଲା ଆମ ଆଡେ କାଆଳିଆ କରୁଛି ଆଉ ହଁ
ନା ଆସିବ ଖବର ବର୍ଷା ବା ବର୍ଷା ଲାଗି ରହୁଛି ରହିବା ପରେ ବର୍ଷା ଦିନ ଆସିଗଲା ନା
ହଁ
ପୁରା ଦି ତିନି ମାସନା ବର୍ଷା ହବ କଣ୍ଟିନ୍ୟୁ
ହଁ ହଉ ହଁ ହଉ ଗରମ ବି ଜୋରେ ଲାଗୁଛି
ହଁ ବା ଗରମ ବି ପ୍ରବଳ ଲାଗୁଛି ବର୍ଷା ହେଲେ କିଛି କଥା ନାହିଁ ଗାଈ ଗୁରା ସ ସେଇଟା ଆସ
ମୁଁ କହିଲି କାହିଁ ଭଏସ ଟା ଟିକେ କ୍ଲିୟର ସୁବୁ ନାହିଁ
ପଇସା ମାସ ଥିବ ତ ବାହାର
ଶୁଭୁଛି ଯେ ହେଲେ ଟିକେ ଟିକେ ମାନେ ରହିଯାଉଛି କେତେବେଳେ ଆଉ
ଏବେ ଶୁଣା ହେଲା? ଆମ ଏ ନେଟୱାର୍କ ଟା ବେଳେ ବେଳେ ପ୍ରୋବ୍ଲେମ ରହୁଚି
ହଁ ଏଇ କାଳିଆ ବାଗ କରୁଚି ତ ସେଇଥିଲାଗି ଆଉ।
ହଁ।
ଆଉ ଘରେ ସମସ୍ତେ କଣ କରୁଚନ୍ତି?
ଏଇ ବୋଉ ଖାଉଚନ୍ତି। ମୁଁ ଖାଇସାରିଲିଣି। ଖାଉଛନ୍ତି ବୋଉ ବାପା ଯାଇଛନ୍ତି କାମକୁ ମୋ ଭଉନୀ ତାର ସ୍କୁଲ ଯାଇଚି। ଆଉ ଭାଇ ଯାଇଚି ମାର୍କେଟେ।
ଓହୋ ମୁଁ କହିଲି ତମ କଣ ରୋଷେଇ ଆଜି?
ଆଜି ରୋଷେଇ ହବ ଆମର ଭାତ ମାଛ ତରକାରୀ ଆଉ କଣ ଭଜା ଭଜି ଏମତି ହବ ସାଲଟ ହେଇକା।
ଓହୋ।
ତମ ରୋଷେଇ ସଇଲାଣି?
ହଁ ଆମର ସରିଲାଣି ଆମର ସରିକି ସମସ୍ତେ ଖାଇସାରିଲେଣି ଆଉ ହେରିକା।
ହଁ ଏ ବର୍ଷା ଦିନେ ଆମର ଏଇଠି ଯୋଉ ଅ ଆଗରୁ ମାଟି ଘର ଥିଲା ବର୍ଷାଦ ରେ ସବୁ ଡଙ୍ଗା କରି ଭସାନ୍ତିନି।
ହୁଁ।
କାଗଜ ଡ଼ଙ୍ଗା।
ହଁ ହଁ ଭସେଇଚି, ବସେଇଚି ଏରା କଣ ଯୋ ଏରା ତ ଟିକେନାଗୁ ଯାଇଥିବ ସେ ନୋଉଟି ପଡିବ ଆଉ।
ଟିକେନାଗୁ ଯାଇଥିବ ନୋଉଟି ପଡିବ। ଆମର ଏରେ ଅଗଣା ଘର ଥିଲା ଯୋଉ ଚାରି ପଟ ଘର ମଝିରେ ଦୁଆର ନଥାଏ? ଆଗୁରୁ ଥିଲା ଛୋଟବେଳେ, ଥିଲା ସେ ସେତେବେଳେ କଣ ହବ ନା ସେଇ ଆମେ ଠିକ ବର୍ଷା ହବ ପାଣି ଚାଲିବ। ଦୁଆରେ ଆମେ ସବୁ ବସଉଁ ଭସଉଁ।
ହୁଁ। ଉଁ।
ଭଲ ଲାଗେ ବି ଡଙ୍ଗା ଭସେଇଲେ।
ହଁ ଡଙ୍ଗା ଭଷା ଯାଇ କାର୍ତିକ ପୁର୍ଣିମାରେ ଯା।
ହଁ ଆଉ ତମ ଆଡେ କେମିତି କାର୍ତ୍ତିକ ପୂର୍ଣ୍ଣିମା ପାଳନ ହଉଚି।
କାର୍ତିକ ପୂର୍ଣ୍ଣିମା ଆମ ଆଡେ ଆମ ଆଡେ କାର୍ତ୍ତିକ ପୂର୍ଣ୍ଣିମା ଭଲ ହୁଏ ଯେ। ଏଇ ଯୋଉ କାର୍ତ୍ତିକେଶ୍ୱର ହୁଅନ୍ତି ଠାକୁର
ହୁଁ।
କାର୍ତ୍ତିକଶ୍ୱର ଠାକୁର ହୁଅନ୍ତି ସେ ପୁରା ରହିବେ ଚାରି ପାଞ୍ଚ ଦିନ ଠାକୁର ରହିବେ। ତାପରେ ତାଙ୍କୁ ସବୁ ପୂଜାପୂଜି ସବୁ ସଇଲା ପରେ କାର୍ତ୍ତିକ ପୂର୍ଣ୍ଣିମାରେ ସେ ଯୋଉ ପାଞ୍ଚ ଦିନି ପଞ୍ଚୁକ ହୁଏନି କି? ଲାଷ୍ଟ ଦିନ ହିଁ ଡଙ୍ଗା ଭସା ହୁଏ।
ହୁଁ।
ସେଇଟା ଆମର ପାଞ୍ଚ ଦିନ ଯାଏ ଅରୁଆ ହେଇକା ଖିଆ ହବ ଆଉ ମୂର୍ଜ ହେଇକା ଯୋଉ ଚଉଁରାରେ ପଡିବ। ଠକୁରଙ୍କ ପାଖରେ ନଲେ ଗାଁ ଯୋଉ ଗ୍ରାମ ଦେବତୀ ପାଖରେ ବି ଆମେ ଯାଉ ମୂର୍ଜ ହେଇ ପକଉ ସବୁ। ତାପରେ ଲାଷ୍ଟ ଦିନ ତ ସେ ଚାରିଟା ରାତିରୁ କଣ ଦି ତିନିଟା ରାତିରୁ ଲୋକ ଉଠିକି ସବୁ ଯାଇ ଡଙ୍ଗି ଆ ଭସା ହବ ସବୁ ଖେଚଡି ହେଇକା ହେଇଥିବ ମନ୍ଦିର ହେଇକା ଘରେ ବି ହୁଏ। ଏମିତି କରି ସବୁ ଖାଇବା ପିଆ କରୁ। ଆଉ ସେଥିରେ ଭଲ ଲାଗେ ବାଣ ଫାଣ ଫୁଟେଇକି ବି ଡଙ୍ଗା ଫଙ୍ଗା ଭସଉ ରାତିରୁ ପୁରା।
ହଁ ଦୀପାବଳି କି ବି ଗୁରେ ବାଣ ରଖି କହିବେ ରଖି ଦେଇଥା ଆମେ ଯୋଉ କାର୍ତିକ ପୂର୍ଣ୍ଣିମାରେ ଫୁଟେଇବା।
ହଁ ହଁ କିଛି ରଖି ଦେଇଥାନ୍ତି ହଁ। ଏମିତି ସବୁ ହୁଏ ତାପରେ କାର୍ତିକେଶ୍ଵର ଯୋଉ ଠାକୁର ହେଇଥିବେ ସେ ତାଙ୍କ ଭସାଣି ହବ ତା ଗୋଟେ ଦିନ ଦି ଦିନ ପରେ ଭସା ସାଣି ହବ। ତାକୁ ପୁରା ଡିଜେ ଫିଜେ ବଜେଇକି ପୁରା ଗାଁଆ ଯାଙ୍କ ଠାକୁର ବୁଲେଇକି ଆମର ପୁରା ଭସାଣି ହବ। ଆଉ ଆମ ଗାଁ ପାଖରେ ଆଉ ଯୋଉ ଆଉ ଗୋଟେ ଗାଁ ରେ ବି ସେଇ ଠାକୁର ହଅନ୍ତି। ଉ ମାନେ ସେ ପୁରା କଣ୍ଟେଷ୍ଟ ଲାଗେ ଆମର ଆମ ଗାଁ ତାଙ୍କ ଗାଁ ସେ ଡିଜେ ଆଣିବେ ଆମେ ଡିଜେ ଆଣିବୁ ହଁ ପୁରା ଗୋଟେ ପଡିଆ ଅଛି ଗାଁ ରେ। ସ୍କୁଲ ପଡିଆଟେ ସେଇଠିିକିନା ଯାଇକି ସବୁ କଣ୍ଟେଷ୍ଟରେ ବଜେଇବେ ନାଚ ଗୀ ତ ଠାକୁର ବୁଡଉ ବୁଡଉ ସନ୍ଧ୍ୟା ହେଇଯିବ ସକାଳ
ହଁ ଏବେ ତ ମାନେ ଡିଜେ ଫିଜେ ବଜେଇକିନି ଯା ଆ ପୁରା ପୁରା ବୋବାଲ ଆଉ।
ହଁ ମଝିରେ କଣ ଗମେଣ୍ଟ ବନ୍ଦ କରିନଥିଲା ଡିଜେ ଫିଜେ ଆଲାଓ ହବନି ବୋଲି?
ହଁ ଏଇଟା ବି ବନ୍ଦ କରିଦେଇଥିଲା କି? କି ଏମାନେ ଯୋଉ ମାନେ ମଦ ଖାଇକିନି ତ ଯାହା ମାନେ ସବୁ ମାଡଗୋଳ ହୁଅନ୍ତି ତାପରେ ବି ଏଇ ଯୋଉ ବଡ ବଡ ଡି ଜେ ଉରାକ ଆଣୁଛନ୍ତି ଯେ ମାନେ କିଛି ଲୋକମାନେ ଯେ ତା ହାର୍ଟ ଆଟାକ୍ ହେଇକି ବି ମରିଯାଉଛନ୍ତି।
ହଁ ସେଇପାଇଁ ଆ ବନ୍ଦ କରିଦେଇଥିଲା ନା କଣ ଗମେଣ୍ଟ।
ଉଁ। ତାପରେ ଯୋଉ ଡିଜେ ଆଣିଲେ ବି ମାନେ ପିଲାଙ୍କୁ ମାନେ କଣ କହିଲ ପାରି ହଉନି ମାଡଗୋଳ ଯାହା ହେଲେ ବି ସେମାନେ ହେବେ ହଣାକଟ ଟା ଯାହା ହେଲେବି ଟିକେ ହେବେ।
ହଁ।
ହଁ ଆମ ଆଡେ ବି ସେମିତି ମାନେ କଣ କହିଲ ଯୋଉ ହଉଛି ହବିସ ଗୋଟେ କରନ୍ତିନି ନା ଜାଣିନ ହଁ। ହବିଷ ଏମିତି ଆମ ଆଡେ ଯୋଉ ସ କରନ୍ତି ମାସ ଯାକ ହବିଷ କରିବେ ହବିଷ ମାନେ ଆମ ଆମର ସବୁ ଘରୁକୁ ଆଇ କରନ୍ତିନି ନା ଆମର ଏଇଠି ମାନେ ପାଖରେ ଜଣେ କରନ୍ତି ମାନେ ପାଖରେ ମାନେ ଗୋଟେ ଜାଗାରେ କରନ୍ତି ଆଉ ଆଗରୁ ଶନି ମଣ୍ଡପରେ କରୁଥିଲେ ଏବେ ତାଙ୍କ ଘରେ କଲେଣି। ନା ସେ ଯୋଉ ହବିସିଆଣୀ ମାନେ ଯୋଉମାନେ ହବିଷିଅ କରନ୍ତି ସେମାନେ ହବିସିିଆଣୀ ତାଙ୍କୁ କୁହନ୍ତି କି ସେଇମାନେ ଗାଁ ସେମାନେ ଜା ତିନି ଜଣ ଖଣ୍ଡେ ତାଙ୍କ ଭିତରୁ ମାନେ ତାଙ୍କର ଡେଥ ହେଇଗଲାଣି ଆଉ। ସିଏ ହବିଷ କରନ୍ତି ମାନେ ଯୋଉ ହଉଛି ମାସ ସଟାଙ୍କ ମାନେ ଅରୁଆ ଖାଇବେ ଆଉ ଯଉ ହଉଛି କଣ ପିଆଜ ରସୁଣ ଖାଇବେନି ଆଉ ହଉଛି ଆଉ ଭୋଜି ବି କରନ୍ତି ଆଉ ଭଲ ମାନେ ଭଲ ଗୀତ ବି ଗାଆନ୍ତି ମାନେ ଯୋଉ ଶ୍ରୀକୃଷ ଷ୍ଣ ଠାକୁରଙ୍କର ମାନେ ଭଲ ଗୀତ ବି ଗାଆନ୍ତି କଣ କୋଳି କଣ ଗୋଟେ ଗୀତ ଏମିତି ମାନେ ବ ବଢିଆ ବଢିଆ ଗୀତ ଗାଆନ୍ତି ସବୁ ଆମେ ବି ଯାଇକି ଏଠି ଶୁଣୁ ମାନେ ଭଲ ଲାଗେ ବି ଶୁଣିବାକୁ ତାପରେ ଏଠୁ ଯୋଉ ହେଉଛି କଣ କହିଲ ଅମ୍ ଆଉ କଣ ଯୋଉ ହବିଷ ହଉଛି ବୋଲି କଣ ଆମର ମାସ ଟାଙ୍କ ମୁରୁଜ ପଡିବ କି ମାସ ଟାକ ପଡିବନି ସେଇ ପ ପଞ୍ଚୁକ ପାଞ୍ଚ ଦିନ ହେଇଯିବ ସେ ପାଞ୍ଚ ଦିନ ଯାକ ମୂରୁଜ ପଡିବ ନେ ସକାଳୁ ଉଠନ୍ତି ସମସ୍ତେ ମାନେ ଆମ ଗାଁର ସବୁ ସ୍ତ୍ରୀ ଲୋକ ସ୍ତ୍ରୀ ଲୋକ କଣ ମାନେ ପୁରୁଷ ପୁରୁଷଲୋକ କଣ ମାନେ ସମସ୍ତେ ମାନେ ଯେଉଁ ହେଉଛି ମାନେ ମାନେ ସକାଳୁ ଉଠିବେ ଗାଧେଇବେ ଏଠୁ ଯଉଁ ହେଉଛି ଯିବେ ଉମ୍ ନିଜ ଘରେ ମୂର୍ଜ ପକେଇକିରି ଠାକୁର ପୂଜା କରିକିନି ନହେଲେ ଠାକୁର ପୂଜା କେହି କେହି କରନ୍ତିନି ମାନେ ଯୋଉ ଗାଁଆ ଟାଙ୍କର ଆମର ଯେତେକ ମାନେ ଦେବାଦେବୀ ମାନେ ଯେ ଗ୍ରାମ ଦେବୀ କି ଯୋଉ ହଉଛି ମାନେ ଆମର ମଠ କି ତାରିଣୀ ଶନି ମଣ୍ଡପ ଏମିତି ଚାରିଆଡେ ମାନେ ଖାଲି ଆଉ ଯୋଉ ହଉଛି କାର୍ତ୍ତିକ ସରୁ ଯୋଉ ହେଇଥାନ୍ତି। ଚାରିଆଡେ ଯାଇକି ମାନେ ମୁଁ ପ୍ରଣାମ କରିକି ଆସ ଯେ ସେଠି ଫୁଲ ଥୋଇକି ଆସିବେ କିଛି ଲୋକ ମୁରୁଜ ବି ନେଇକି ଯାନ୍ତି ସେଠି ପକେଇକି ଆସନ୍ତି। ଏମିତି ପୁରା ମାନେ ହେଲେ ମାନେ ସମ ତ ଉଠିକି ଯାଆନ୍ତି ଆଉ ତାପରେ ଏଠୁ ମାନେ ଏମିତି ପାଞ୍ଚ ଦିନିଆଙ୍କ ମାନେ ଏମତି ଚାରି ଦିନିଆଙ୍କ ତାପରେ ପାଞ୍ଚ ଦିନିଆଙ୍କ ଯୋଉ ପାଞ୍ଚ ଦିନ ମାନେ ଲାଷ୍ଟ ଯୋଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ସମ କିଏ ସକାଳର ରାତି ଦିଟାରେ ଉଠିକି ଯାଏ କିଏ ତିନିଟାରେ ଉଠିକି ଯାଏ ଏମତି ମାନେ ଯାଆନ୍ତି ଯୋଉ ଜେ ରଙ୍ଗା ଭ ଭଷେଇବାକୁ ଯାଆନ୍ତି ସେ ଡ ଡଙ୍ଗାରେ ପୁଣି ଯୋଉ ଅଛି ପାନ ଗୁଆ ଆଉ କଣ? ଆଉ କଣ କଣ ଯୋଉ ହଉଛି ଭୋଗ ଟିକେ ଆଉ ହଉଛି ପଇସାଟେ ଏମିତି ଦୀପଟେ ଲଗେଇକିନି ମାନେ ଯୋଉ ହଉଛି ଗୋ ସେଇମାନେ ଡଙ୍ଗା ଭସେଇ ଗୋଟେ ଗୀତଟେ ଗାଇକି ଏମିତି ଭସେଇ ଦେଇକି ଆସନ୍ତି। ଏମିତି ତାପରେ ଏଠୁ ଯାଉ ହବିଷ ଦେ ଖିଯାଉ ସେଠୁ ଯଉ ସେ ପୁଣି ହବିଷରେ ଯେ ପାଞ୍ଚ ଦିନିଆକ ପୁଣି ସେ ଭୋଜି କରିବେ ପାଞ୍ଚ ଦିନି ସେ ହ ଏଇ ଯୋଉ ପଞ୍ଚୁକ ପାଞ୍ଚ ଦିନିଆଙ୍କ ବି ଆମେ ସେଇଠି ଭୋଜି ବି ଖାଉ ଆଉ। ସେମାନେ ଯେଉଁମାନେ ବି ହବିଷ କରନ୍ତି ସେମାନେ ଯଉ ହେଉଛି ପାଞ୍ଚ ଦିନିଆଙ୍କ ଫଳମୂଳ। କି କଣ ଏମିତି ଖାଇକି ରହିବେ ହେଲେ ଯୋଉ ଅରୁଆ ଭାତ କି କିଛି ଖାଇବେନି ଆଉ।
ଓ ହୋ ହଁ ହବିଷ ବି ଆମ ଆଡ଼େ ଅଛି କିନ୍ତୁ ସମସ ନାଇଁ ଆଉ ଆମେ ପଞ୍ଚୁକଟା ଖାଲି ପାଳୁ ଆଉ ଯଉ ଉଁ ବିଧବା ସ୍ତ୍ରୀ ଲୋକ କି ବୟସ୍କ ଲୋକ ଏମାନେ ସବୁ ବେଶୀ ହବିଷ ପାଳନ୍ତି।
ଏ ହଁ ସ୍ତ୍ରୀ ଲୋକମାନେ ହଁ ବିଧବା ସ୍ତ୍ରୀ ଲୋକ କି ଯୋଉ ହଉଛି ଆମ ଆଡ଼େ ତ ପ୍ରାୟ କରନ୍ତି ଆଉ। ଆଉ ଆମ ଘରେ ଖାଲି ମୋ ବଡ ବୋଉ ସେ ଏମିତି ଖାଲି ଦେଖି ଯାଆନ୍ତି ମାନେ ଯୋଉ ସିଏ ଦେଖି ଯାନ୍ତି ବୋଲି ତାଙ୍କ ସାଙ୍ଗରେ ଆମେ ଯାଉ। ସିଏ ବି ଟି ଗୀତ ବୋଲନ୍ତି ଆମେ ଟିକେ ସେଠି ବହି ଶୁଣୁ ଆଉ।
ହଁ ହଁ କାର୍ତ୍ତିକେଶ୍ଵର ବହି
ହଁ।
ଆମର ଟିକେ ଅଲଗା ଅଲଗା ରହୁଛି ଆଉ ଜଣେ କାରର୍ତ୍ତିକେଶ୍ଵର ଏରିକା ଠାକୁରଙ୍କ ନାଁରେ।
ହଁ ସେଟା କାର୍ତ୍ତିକେଶ୍ବର ଠାକୁର ହଉଛନ୍ତି ଡିଜେ ଆଣୁଛନ୍ତି ହେଲେ ମାନେ ଯୋଉ କାର୍ତ୍ତିକଶ୍ଵର ମାନେ କାର୍ତ୍ତିକଶ୍ଵରଟା ଆମ ଗାଁରେ ଗୋଟେ ହଉଛି। ଆଉ ଗଣେଶ ପୂଜା ହେଲେ ଦିଟା ହେଇଯାଉଛି, ଗଣେଶ ପୂଜା ମାନେ ଦିଟା ଦଳ ହେଇଯାଇଛନ୍ତି ସେପଟେ ମାନେ ଆମ ଉପର ସେହି ଟିମ୍ ମାନେ ମଝିଦାଣ୍ଡର ଟିମ୍ ଗୋଟେ ହେଇଛନ୍ତି ଆମ ପଟ ସାହି ଗୋଟେ ଟିମ୍ ହେଇଯାଇଛନ୍ତି ସେଇ ମାନେ ମ ଗଣେଶ ପୂଜାକୁ ଦି ମାନେ ଆମ ଗାଁ ଗାଁ ଭିତରେ ଲଢେଇ ହେଇଯାଏ।
ହଁ ଆମ ଆଡରେ ସେଆ ଗଣେଶ ପୂଜା ବି ସେଆ କାର୍ତ୍ତିକଶ୍ୱର ବି ସେଆ।
ଦେଖିବ ଖୁଦୁରୁକୁଣୀ ପଛିିକେ ମାନେ ପାଞ୍ଚ ଛଅ ଜାଗା କରୁଥିବେ ମାନେ ଝିଅ ପିଲା କୋଉଠି କଳି ହଉନ ହେଲେ ପୁଅ ପିଲା ଯଦି ଗଣେଶ ପୂଜା କି କାର୍ତ୍ତିକଶ୍ଵର ଙ୍କ କରିଦେବେ ଦେଖିବ ମୁଣ୍ଡ ଫଟା ମାନେ ଫଟେଇକି ମାଡ ଗୋଳ ହେଇକିନି ଯାହା ହେବେ ସେଇବା।
ଆଜିକାଲି ସବୁଆଡ଼େ ସେୟା ହେଲା।
ହଁ।
ହଁ। କେବେହେଲେ କାର୍ତ୍ତିକ କାର୍ତ୍ତିକ ପୂର୍ଣ୍ଣିମା ରେ ଆମ ଆଡ଼ କୁ ଆସିବ ଯିବି ତମ ଆଡେ ଦେଖି ଆସିବି ଗଣେଶ ପୂଜା ଆଉ, କେମିତି କଣ ଯିବା ଛି ଆଉ?
ଓହୋ ଡିଜେ ଆଣିକି ତ ପୁରା ହଙ୍ଗାମା ଆଉ।
ହଁ।
ହଉ ଯାଅ ତମେ କଣ ଖାଅ ପିଅ କରିବ କି କଣ କରିବ ଆଉ ମୁଁ ରଖୁଛି ଆଁ।
ହଁ ହଉ ତାହାଲେ ଆଉ।
ହଉ।
ରଖ।